ହଁ ସାର୍ ନମସ୍କାର କୁହନ୍ତୁ କଣ କରୁଛନ୍ତି?
କଣ କରିବି ଏଇ ବସିଛି ଆଉ।
ଆଚ୍ଛା ହଁ ମୁଁ ବି ବସିଛି। ଆଉ ସବୁ ଘରେ ଭଲ ଅଛନ୍ତି?
ହଁ ଘର ସବୁ ଭଲ।
ଆଚ୍ଛା ଆଚ୍ଛା।
ଆପଣଙ୍କ ଘରେ?
ହଁ ହଁ ସବୁ ଭଲ ଅଛନ୍ତି।
ଆପଣ ଘର ଟା କୋଉଠି?
ଆମ ଘର ଯାଜପୁର, ଆପଣଙ୍କ ଘର?
ଆମର ଭଦ୍ରକ।
ଆଚ୍ଛା।
ଯାଜପୁର୍ ଟାଉନ୍ ନା ରୋଡ୍?
ନାଇଁ ଚଣ୍ଡିଖୋଲ ଜାଣିଥିବେ?
ଚଣ୍ଡିଖୋଲ ଆଜ୍ଞା।
ହଁ ଚଣ୍ଡିଖୋଲ୍ ପାଖେରେ। ଚଣ୍ଡିଖୋଲ୍ ଜାର୍ କା ଜାର୍ କା ଆଉ ଆଜ୍ଞା।
ଅପଟକୁ କେବେ ଆସନ୍ତି ଟାଉନ କେବେ ଆସନ୍ତି?
ହଁ ଟାଉନ୍ କୁ ବହୁତ୍ ଥର ଯାଇଛି।
ମାନେ କଣ କୁସୁମା ପାର୍କ ନା ବିରଜା ମନ୍ଦିର?
ନାଇଁ ବିରଜା ମନ୍ଦିର ଯାଇଥିଲି ଆଉ ଏନ୍ ସି କଲେଜ ବି ଯାଏ ଏଜ୍ଜାମ ଦେବାକୁ।
ଆଚ୍ଛା ଆଚ୍ଛା ହଁ।
ହୁଁ। ହଁ ଆଉ ଚଣ୍ଡିଖୋଲ୍ କେବେ ଆସୁଛନ୍ତି?
ହଁ ଚଣ୍ଡିଖୋଲ ଗଡ ମଧୁପୁର ଯାଇଥିଲି ମାହାବିିନାୟକ
ଆଚ୍ଛା ହଁ ଗଡ ମଧୁପୁର ହଁ ଆମ ଘର ପାଖରେ ଏଇଟା। ଉଁ ଆଉ ଭଦ୍ରକ ରେ କଣ କଣ ପ୍ରସିଦ୍ଧ ସବୁ?
ଭଦ୍ରକ ଆମର ତ କେବେ ରାମନବମୀ ଆସିଛନ୍ତି ଭଦ୍ରକ?
ନାଇଁ ମୁଁ ଯାଇନି କେବେ।
ଏବେ ଆସନ୍ତୁ ରାମନବମୀ ଦେଖନ୍ତୁ ଭଦ୍ରକ ରାମନବମୀ କାଳୀ ପୂଜା। କାଳି ପୂଜା ଅଭିଏସଲି ବି ଯାଜପୁର ରେ ଭଲ ହୁଏ ଜାଯପୁରୁ ରୋଡ ରେ ଭଲ ହୁଏ।
ହଁ ରୋଡ୍ ରେ।
ଭଦ୍ରକ ବି କାଳୀ ପୂଜା ଦେଖନ୍ତୁ ମେନେ ଦି ବର୍ଷ ହବ ପୁରା ଫେମସ୍ ହେଲା ରାମ ନବମୀ। ରାମ କେବେ ଆସନ୍ତୁ ବୁଲିକି ଦେଖନ୍ତୁ।
ଆଚ୍ଛା ହଁ ନିଶ୍ଚିତ ଯିବି ଆଉ।
ହଁ ସିଏ ଆସନ୍ତୁ ଆପଣ ସେପଟ ସାଇଟ୍ ରେ ଫେମସ କଣ?
ଆମର ତ ସେଇ ମା ଛତିଆ ବଟ ଆଉ ମହାବିନାୟକ ଆଉ ମିନି କେଦାରନାଥ।
ମିନି କେଦାର ନାଥ।
ଆଉ ମହାବୀର ଯୋଉ ଛତଆ ବଟ ପାଖରେ ଅମରାବତୀ ଗୋଟେ ମନ୍ଦିର ଅଛି ମାନେ ଗୋଟେ ଅଛି ଉଁ ଗୋଟେ ଅ ମନ୍ଦିର ତ ନୁହଁ ଗୋଟେ ବୃଦ୍ଧା ଆଶ୍ରମ ଅଛି।
ଆଜ୍ଞା।
ସେଠି ବି ବହୁତ୍ ଲୋକ ଆସନ୍ତି। ଏମିତି ଆଉ ଆଉ ଆମ ଜାରକା ରେ ତ ଲକ୍ଷ୍ମୀ ପୂଜା ବି ହୁଏ ଭ ଭଲ ହୁଏ ପୁରା। ଦଶ ଅ ହଁ ଆଠ ଦଶ ଦିନି ହୁଏ କଣ କହିଲେ?
ନାଇଁ ଏପଟରେ ଆଉ ଜଣ ହଁ ସେ ପଳେଇଲେଣି।
ଯାରକାରେ ଆମର ଲକ୍ଷ୍ମୀ ପୂଜା ବହୁତ୍ ଭଲସ ହୁଏ ଫଙ୍କସନ ବି ହୁଏ। ଲକ୍ଷ୍ମୀ ନାରାୟଣ ପୂଜା ପାଆନ୍ତି।
ଭଦ୍ରକ ର ଫେମସ ଗଲେ ଏଇଆ ଉଁ ଆ ବାବା ଆଖଣ୍ଡଳମଣି। ଆଉ ଭଦ୍ରକ ଆ ଭଦ୍ର ଭ ହଁ ହଁ ଭଦ୍ରକ ଫେମସ ଆଉ ମା ଭଦ୍ରକାଳୀ।
ହଁ।
ଫେମସ ଏମିତି ଆଉ।
ଆଜ୍ଞା ଆଉ କଣ ଖାଇବାକୁ କଣ ଭଲ ଲାଗେ ଆପଣଙ୍କୁ?
ମତେ ଭେଜ ନା ନନଭେଜ।
ନାଇଁ ଭେଜର କୁହନ୍ତୁ ତାପରେ ନନଭେଜ ର କହିବେ ଆଉ।
ଭେଜ ରେ ମତେ ଛତୁ।
ଛତୁ ଆଉ ନନଭେଜରେ।
ନନଭେଜ ରେ ମଟନ୍।
ମଟନ୍ ଆଚ୍ଛା ଚିକେନ ପସନ୍ଦ ନୁହଁ।
ଚିକେନ ଚିଲ୍ଲି ପସନ୍ଦ।
ଚିଲ୍ଲି ଚିକେନ ପସନ୍ଦ ଚିକେନ ବିିରିୟାନ ଚିକେନ ପପକନ୍ ଏଇଗୁଡ଼ା ପସନ୍ଦ
ବିରିୟାନ ଭେଜ୍ ବିରିୟାନ ପସନ୍ଦ।
ଆପଣ କଁ ଜବ୍ କରୁଛନ୍ତି ବା ଷ୍ଟଡି କରୁଚନ୍ତି।
ଉଁ ନାଇଁ ଜବ କରୁଚି।
ଆଚ୍ଛା କୋଉଥିରେ ଜବ କରୁଛନ୍ତି।
ଉଁ ମୁଁ ଇଲେକ୍ଟ୍ରିକ ଲାଇନ ମ୍ୟାନ୍ ଅଛି ଭଦ୍ରକରେ।
ଆଚ୍ଛା ଆଚ୍ଛା। ଆଉ କୁହନ୍ତୁ ମୁଁ ଏବେ ପିଜି ଚାଲିଚି ମୋର ମୁଁ ପଢୁଛି।
ଆଚ୍ଛା ଆଚ୍ଛା।
ହୁଁ ଆଉ। ଅ ଆପଣଙ୍କ ଭାଇ ଭୋଉଣୀ ମାନେ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ବାପା ବୋଉ ଦାଦା ଖୁଡ଼ି।
ହୁଁ ଜଏଣ୍ଟ ଫ୍ୟାମିଲି ଆପ ଆପଣଙ୍କର ଜଏଣ୍ଟ ଫ୍ୟାମିଲି କି। ହୁଁ ଆଚ୍ଛା
ଭାଇ ଆମେ ହେନୁ ଦି ଭାଇ ମୋ ସାନଆପ ଦାଦାଙ୍କର ହେଲେ ଦି ଝିଅ।
ହୁଁ ହୁଁ ହୁଁ।
ଜେଜେମା ଅଛନ୍ତି।
ହୁଁ ହୁଁ ଆଚ୍ଛା ଉହୁଁ।
ଏଇ ଆମ ଘରେ ଗୋଟେ ଅଘଟଣ ଘଟି ଯାଇଥିଲା ମୋ ପିସିଙ୍କ ପୁଅର ଡେଥ ହେଇଯାଇଥିଲା।
କେମିତି।
ଏଇ ଯାଜପୁରୁ ଜାଣିଚନ୍ତି ନା ଯୋଉ ଆମର ଜଗନ୍ନାଥ ମନ୍ଦିର ଯାଜପୁରୁ ଜଗନ୍ନାଥ ମନ୍ଦିର।
ହଁ ହଁ ଜାଣିଚି ଜାଣିଚି ହଁ।
ଯୋଉ ନଈ ସାଇଟ୍ ରେ ଯୋଉ ପାହାଚ ହେଇଥାଏ ଜଗନ୍ନାଥ ମନ୍ଦିର ପାଖେରେ ବାରିଣୀ କୁହନ୍ତି।
ନାଇଁ ବାକି ମୁଁ ଶୁଣିଚି।
ବାରିଣୀ କୁହନ୍ତି ବାରିଣୀ।
ବାରିଣୀ ନାଇଁ ମୁଁ ଜାଣିନି ଠିକ ସେ କୁହନ୍ତୁ।
ସେଇ ବ ଜଗନ୍ନାଥ ମନ୍ଦିର ପାଖେରେ ଯୋଉ ବୈତରଣୀ। ନଈ ଯାଇଛି ସେଇଠି ସିଏ ଗାଧୋଇବାକୁ ଯାଇଥିଲେ ତାଙ୍କର ସେ ବୁଡ଼ି ଯାଇଥିଲେ ଡେଥ ହେଇଯାଇଥିଲା।
ଓ ଆଚ୍ଛା ଆପଣ ମାନେ ଖୋଜିଲେ ସାଙ୍ଗେ ସାଙ୍ଗେ ପାଇଲେନି।
ସିଏ ତାଙ୍କ ସାଙ୍ଗ ମାନଙ୍କ ସହିତ ଗାଧେଇ ଯାଇଥିଲା ସିଏ ଆଉ ଡରିକି ତାଙ୍କେ ସାଙ୍ଗ ଆସିକି କହିଲେନି ଅଧ ଘଣ୍ଟେ ପରେ ଆସି କୋହୁଚନ୍ତି ବୁଡି ଯାଇଚି। ଆଉ ଖୋଜା ଖୋଜି କଲେ ଦି ଘଣ୍ଟା ପରେ ମିଳିଲେ ଡେଥ ହେଇଥିଲେ ଆଉ।
ଆଚ୍ଛା ଆଚ୍ଛା ହୁଁ ହୁଁ ହୁଁ। ତାଙ୍କ ଘର ଟା ବୋଧେ ସେଠି ନା କଣ ବୋଧେ?
ନାଇଁ ନାଇଁ। ନଈ ପାଖରେ ନୁହେଁ ସିଏ ଘର ହେଲା ଆମର ଭଦ୍ରକ ଡିଷ୍ଟ। ଷୋଳନପୁର ନୂଆପଡ଼ା।
ଆଜ୍ଞା ଆଜ୍ଞା।
ସେ ଟାଉନ ରେ ଯାଜପୁର ଟାଉନ ରେ ରହିକି ପାଠ ପଢୁଥିଲେ ସେ କେବେ ଆସେନି ଗାଧୋଇବାକୁ ସେ ସାଙ୍ଗ ଛୁଆ ଡାକିଥିଲେ ପଳେଇ ଆସିଥିଲା ଜାଣି ପାରିଲାନି।
ଯାଜପୁର ଟାଉନ ମାନେ କୋଉ ପଟ ସାଇଡ ରେ ସେମାନେ ରହୁଥିଲେ କି?
ଆମର ଯୋଉ ବବି ଦାସ ସାର୍ ଯୋଉ ତାଙ୍କ ପାର୍ଟି ଅଫିସ
ହୁଁ କହିପାରିବିନି।
ବଡ ବଡ ବଜାର ଜାନ ଯାଜପୁର ର ବଡ ବଜାର ସେ ବଡ ବଜାରରେ ସେଇ ପାଖରେ ଭଡା ନେଇକି ରହୁଥିଲେ। ସେଇଠି ତାଙ୍କ ସ୍କୁଲ ଟା ସନ ପବ୍ଲିକ ସ୍କୁଲ।
ଆଛା ସନ ପବ୍ଲିକ ସ୍କୁଲ ହଁ ଶୁଣିଚି ହୁଁ ମାନେ ଯୋଉ ସ୍କୁଲ ରେ ପଢୁଥିଲେ?
ହଁ ଦ ଟେନ୍ଥ କ୍ଲାସ୍।
ଆଛା ଆଛା। ହଁ କଣ କରିବୁ ଆଉ? ସେଟା ହବାର ଥିଲା ତ ହେଇଗଲା ନା ଆଉ କଣ କରିପାରିବ। କାହା ହାତର ବି କଥା ନୁହଁ ଏଇଟା।
ହଁ ସେ ତ ଦୁନିଆ ଲୋକକୁ ସେଦିନ ଦୁନିଆ କଥା କହିଥିଲା। କହିଲେ କଣ ହବ ଯାହାର ଯେତିକି ଦିନ ଆଇସ କହିଲେ
ଆୟୁଷ ଆଡେ ବି ଦୁନିଆ ଲୋକ ଦୁନିଆ କଥା କହିବେ ଚାଲେ ବାପା ମାଆଙ୍କୁ କଷ୍ଟ ହବ ନା ଆଉ କିଏ ସେଇଟା ବୁଝିପାରିବ ଆଉ ସମେ ସହିତ ଭୁଲିଯିବେ ବାପା ମା ହିଁ ସବୁଦିନ
ମା ତ କେବେ ମା ତ କେବେ ଭୁଲି ପାରିବନି
ହଁ ସେ ତ ହଁ ମା ଜ ଜମା ବି ଭୁଲି ପାରିବନି ନା।
ବାପାଙ୍କ ମୋ ଜାଣିବାରେ ମାନେ ମୋ ପିଇସା ଙ୍କ ମାଇଣ୍ଡ ଡାଇଭର୍ଟ ହେଇଗଲାଣି କିନ୍ତୁ ମ ପିଇସି ର ହଉନି। ସବୁବେଳେ କାନ୍ଦୁଚି। ଏଇ ଖାଉନି ପିଉନି ତାର ଏଇ କାଲି ସାଲାଇନ୍ ଲାଗିଥିଲା କାଲି ଉଁ ଟାଉନ୍ ଯାଜପୁର ଟାଉନ୍ ମେଡିକାଲ୍ ନେଇକି ଯାଇଥିନି।
ହୁଁ ହୁଁ ହୁଁ ଆଉ ଟିକେ ବୁଜାବୁଜି ତାଙ୍କୁ ବୁଝାନ୍ତୁ ଆଉ କଣ କରିପାରିବେ।
ହଁ ତାର ତ ଉଁ ଧର୍ଯ୍ୟ ରଉନି ବୋହୁତ ବୁଝେଇଲୁଣି। ରଥଯାତ୍ରାରେ ମ୍ୟାଡାମ ଆଗଥର ପୁରୀ ଯାଇଥିଲି ମୋ ଫୋନ୍ ଚୋରି ହେଇଗଲା। ଏଥର ତ ଭାବୁଚି ବାହୁଡାକୁ ଯିମି ରଥଯାତ୍ରାକୁ ଯିମିନି।
ବାହୁଡାକୁୁ ହଁ ଯାଆନ୍ତୁ ବୁଲିକି ଆସନ୍ତୁ।
ଆଉ ମୁଁ ବର୍ଷରେ ମ୍ୟାଡାମ ଯାଏ ଚାରି ପାଂସ୍ ଥର ଡୋରି ଲାଗେ ଠାକୁରଙ୍କ ଦୟାରୁ ପୁରୀ ଯାଏ ଏ ବର୍ଷ ଟୋଟାଲେ ଡୋରି ଲାଗିନି ଯାଇପାରୁନି।
ନାଇଁ ନାଇଁ ଠାକୁରଙ୍କ ଡୋରି ଲାଗିବନି କାଇଁ ଲା
ଦେଖା ଯାଉ କଣ ହଉଚି ବାଉଡାକୁ ମନସ୍ତ କରିଚି ଯିବି ବୋଲି ଠାକୁରଙ୍କର ଦେଖାଯାଉ କଣ ଡୋରି ଲାଗୁଚି। ଆପଣ ଯାଆନ୍ତି କେବେ ଉଁ ରଥଯାତ୍ରା କେବେ ଯାଆନ୍ତି ନା ଯାଇନାଆନ୍ତି?
ରଥଯାତ୍ରାକୁ ନାଇଁ ମୁଁ କେବେ ଯାଇନି ରଥ ଅଲଗା ଟାଇମରେ ଯାଏ ପୁରୀ ବାକି ରଥଯାତ୍ରାକୁ କେବେ ଯାଇନି।
ରଥଯାତ୍ରାକୁ ଟ୍ରାଏ କରୁନାଆନ୍ତି ଯିବାକୁ। ହଁ ରଥଯାତ୍ରା ସେଇତ ଭିଡ ପାଇଁ ମୋ ଫୋନ୍ ଚୋରି ହେଇଥିଲା।
ହଁ ବୋହୁତ ଭିଡ ହୁଏ ବାକି କିନ୍ତୁ ରଥ ଟାଣିଆକୁ ସୁ ସୁଯୋଗ ମିଳିଲେ ଉଁ ବୋହୁତ ଭଲ ଲାଗେ ନା।
ହେଁ
ଉଁ, ହୁଁ। ହଁ, ଏତେ ଗହଳିରେ ନା, ଆଉ ଜାଣି ହବନି ନା ଫୋନ୍ ଫୋନ୍ ଚୋରି ହେଇଗଲେ ବୋ କେତେ ଲୋକ ଆସୁଚନ୍ତି। ଦୁନିଆ ଆଡୁ ଦୁନିଆ ଲୋକ।
ଲୋକ ସେଟା ଭାବୁ ଠାକୁରଙ୍କ ପାଖେରେ ସେଗୁଡା କିଛି, ଭାବୁନା ଚୋରି କରିଆରେ ତାଙ୍କର ବେସ୍ତ।
ହଁ, ହଁ। ସେଇଟା ତ ଠିକ୍ କଥା। ଲୋକ ଆଉ ସେଇଗୁଡା ଦେଖୁନାହାଁନ୍ତି କି ଆମେ ତ, ଠାକୁରଙ୍କ ପାଖକୁ ଆସଚୁ କଣ
ହଁ ଉ। ଲୋକଙ୍କର ଆଉ ସେଗୁଡାକ କହିଆ ପାଁଇକା ଆଉ କିଛି ନାହିଁ। ମାନେ ଫୋନ୍ ଚୋରି ହେଇନଥାନ୍ତା। ଏଇ ମୁଁ ଆମ ଛକରେ ଅଛି।
ହଁ, ହଁ ସେଇଥିପାଇଁ ବ୍ୟାଗ୍ ଗ୍ରାଉଣ୍ଡରେ ଗାଡି ଆବାସ୍ ସା ମ ସାଉଣ୍ଡ ହଉଚି। ଆଛା, ଆଛା।
ଯୋଉ ଆପଣ ଜାଣିଥିବେ, ଯୋଉ ଟୋଲଗେଟ୍ ପାଣିକୋଇଲି ଆଗୁକୁ
ହଁ, ହଁ ପାଣିକୋଇଲି ତ ମୁଁ ଯାଏ। ଟୋଲ୍ ଗେଟ୍ ମୁଁ କହିପାରିବି।
ପାଣିକୋଇଲି ଯୋଉ ଟୁଲଗେଟ୍ ଟା ଥିଲା, ଆମ ଆମ ଛତାବରୁକୁ ଉଠି ଆସଚି। ମାନେ ଭଣ୍ଡାରୀ ପୋଖରୀକି
ଆଛା ଆଛା।
ଭଣ୍ଡାରୀପୁରେ ଏନ୍ ଏ ଟୋଲଗେଟ୍ ସାଇଟ୍ ରେ ଆମ ଘର।
ଉଁ, ମାନେ ଏଇଠୁ ଯାସପୁର ରୁ ମାନେ ଜାରକାରୁ ଆ ଭଦ୍ରକ ଗଲେ କେ-କେତେ ଟାଇମ୍ ଲାଗୁଚି?
ତ ଆମ୍ ପ୍ରପର୍ ଭଦ୍ରକ ଲାଗିବ, ଆପଣଙ୍କୁ କିଲମିଟର ଅନୁସାରେ ଷାଠିଏ କିଲୋମିଟର ଲାଗିବ, ଉଁ ମ ମ ହବ। ଆମ ମାନେ ହଁ, ପ୍ରପର୍ ଭଦ୍ରକ ମାର୍କେଟ ଜାରକାରୁ।
ହୁଁ, ହୁଁଁ, ହୁଁ।
ନା ଜାରକାରୁ କମ୍ କମ୍ ହବ। ଚଣ୍ଡିଖୋଲରୁ ଷାଠିଏ କିଲୋମିଟର।
ଆଛା, ଆଚା, ଓହୋ!
ଜାରକା ରୁ ହେଲେ-ଏ ଏଁ ପଚା
ଆଖଣ୍ଡଳୀମଣି ପାକୁ ଯିବାର ଅଛି ନା! ସେଥିପାଇଁ ମୁଁ ପଚାରିଲି ମାନେ ବାଇକ୍ ରେ ଯିବାର ଅଛି ତ!
ତାନେ ଆପଣଙ୍କୁ ଅଧିକାବାଟ ଆଖଣ୍ଡଳମଣି ଭଦ୍ରକ ରୁ ଆଖଣ୍ଡଳମଣି ପଇଁତିରିଶ
ଆଛା, ବହୁତ୍ ବାଟ ହେଇଯାଉଛି ନା।
ଆପଣ ଯଦି ଜାର୍ ଯିବେ, ଆଖଣ୍ଡମଣି ଆମର ଯାଜପୁର ଟାଉନ୍ ଦେଇ ଯାଉନାହାଁନ୍ତି।
ଯାସ୍ ପୁର ଟାଉନ। ମୁଁ ତ ବାଟ ହଁ, ହଁ।
ଯାଜପୁର ଟାଉନ୍ ଦେଇକି ଗଲେ ଆପଣଙ୍କୁ ହେଇଯିବ, ଶସେ ଅଶୀ ଅଶୀ କିଲୋମିଟର ଭ-ଭିତରେ ହବ। ଏବ୍ ଏବାଟେ ଭଦ୍ରକ ଦେଇକି ଗଲେ ଆପଣଙ୍କୁ ଶହେ କିଲୋମିଟର ହେଇଯିବ।
ହୁଁ ହୁଁ ହୁଁ ହୁଁ ହଁ, ସଟ୍ କଟ୍ ବାଟ ଥିବ ଆଉ।
ହଁ, ଯାଜପୁର ମଙ୍ଗଳପୁର ଅଇହାସ ଦେଇକି ଅଛି। ଦଶରଥପୁର ଦେଇକି।
ଆଚ୍ଛା, ହଁ, ହଁ ଦଶରଥପୁର।
ସେଇ ବାଟେ ସର୍ଟକଟ ଅଛି। ସେଇ ବାଟେ କମ୍ ବାଟ ଟିକେ ହୁଏ ଆଉ।
ଆଜ୍ଞା, ଅଁ।
ଆଉ।
ମା, ହଉ ମାଡ଼ାମ୍ ରଖୁଛି।
ଅ ହଉ ହଉ ଠିକ୍ ଅଛି ଠିକ୍ ଅଛି।
ଠିକ୍ ଅଛି।
ଆଜ୍ଞା ଆଜ୍ଞା।